ସେ ବିଷୟରେ କିଛି କଥା ବାକି ରହିଯାଇଚି ଏବେ ତୁ କହ ମୁଁ ଶୁଣୁଚି ଆଉ।
ହଁ ମାର୍ଗଶିର ମାସ ହଉଚି ମା ଲ ହଁ ହଁ।
ଅଚ୍ଛା ସେଥିପାଇଁ ଆଉ ବହୁତୁ ବୋବଉଛନ୍ତି କା କା ହଉଚନ୍ତି।
ତୁ ଆଉ ଗୋଟେ କଣ ଟେ କଥାଟା ରେ ବାଆଁରୁଚି କି?
ଏକ୍ ପଢେ।
ମା ମାନେ ବି ଉପବାସ ରଖିଥାନ୍ତି ସନ୍ଧ୍ୟାରେ ପୂଜା ପରେ ପ୍ରସାଦ ଯୋ ଯୋଉ ପ୍ରସାଦ ହେଇଥାଏ ମାଆଙ୍କ ପାଖେରେ ତାକୁ ଉପବାସରେ ଲେଖା ହେଇଚି ଖାଆନ୍ତି ଏଇ ବ୍ରତ କଲେ ଘରେ ଧନ ଧାନ୍ୟ ବୃଦ୍ଧି ଧି ହୁଏ, ଆଉ ଗୋଟେ ଅଛି କି ମାଣବସା ଜାଗର ଯୋଉଟା କି ଗୁରୁବାର ରାତ୍ ତିରେ ମା ଲକ୍ଷ୍ମୀଙ୍କ ରହ ଟିକେ। ଗୁରୁବାର ରାତିରେ ମା ଲକ୍ଷ୍ମୀଙ୍କ କାହାଣୀ ଲକ୍ଷ୍ମୀ ପୁରାଣ ପଢାଯାଏ। ରମା ଦେବୀ ଲେଖିଥିବା ଲକ୍ଷ୍ମୀପୁରାଣ ବହୁତ୍ ଲୋକପ୍ରିୟ ବୋଲି ଶୁଣାଅଛି।
ଯା ଲକ୍ଷ୍ମୀପୁରାଣ ରମ୍ ରମା ଦେବୀ ଲେଖିଚନ୍ତି ବୋଲି ମୁଁ ଜାଣିଥିଲି ଆଗରୁ ଶୁଣିଥିଲି, କିନ୍ତୁ ମୁଁ ଭୁଲି ଯାଇଥିଲି ଯାହା ହଉ ହଁ ଯାହା ହଉ ତୁ ମନେ ପକେଇଦେଲୁ ଲକ୍ଷ୍ମୀପୁରାଣ ଟା ରମାଦବୀ ଲେଖିଥିଲେ ବୋଲି। ଶେଷ ଗୁରୁବାର ଦିନ ଗୋଟେ ରହିଚି ରହୁନୁ ମୁଁ କହୁଚି। ଶେଷ ଗୁରୁ ଥିବା ସେ ସେଠି ଅଛି ଡାଲି, ନା ହେଟା ହଉଚି କଣ ଚାରି ଗୁରୁବାର ପରେ। ପଞ୍ଚମ ଗୁରୁବାର ପଡିଲେ ତାକୁ ଖୁବ ଶୁଭ ମଧ୍ୟ ମନାଯାଏ। ଯଦି ଗୁରୁବାର ଟା ମାର୍ଗଶିର ମାସରେ ପ୍ରାୟତ ଚାରିଟା ଗୁରୁବାର ପଡେ ଯଦି ପାଞ୍ଚଟା ଗୁରୁବାର ପଡିଯାଇଛି ଶେଷ ଗୃଫ ପାଟକୁ ବହୁତ ଶୁଭ ହୁଏ ଜା
ହଁ ଆସିବ ବୋଲି ଧରା ଯାଏନି ଆଉ।
ହଁ
ହଁ ହଁ ମାର୍ଗଶିର ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମାକୁ ଆ ଅଗ୍ରହାୟଣ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ସେଦିନ ଚନ୍ଦ୍ରକୁ ପୂଜା କରି କ୍ଷୀରି ଭୋଗ ବି ଲାଗେ ପ୍ରକୃତିରେ ଶୀତରେ ବି ସେଦିନ ଠୁ ଆରମ୍ଭ ହୁଏ।
ସେମାନେ ସେଇଦିନ ଠାରୁ ଶୀତ ପଡିବା ଟିକେ ଟିକେ ଆରମ୍ଭ ହୁଏ ଆଉ। ନା ଲୋକମାନେ ରାସ୍ ସ୍ତାକୁ ଯାଇକି ଦୌଡ଼ା ଦୌଡି କରନ୍ତି ଆଉ ନିଆଁ ପଇଁ ହୁଅନ୍ତି ଚପଲ ଜାଳିକି ଟିଉ ଜାଳିକି
ପାଟିରୁ କଥାଟା ଛଡେଇ ନେଇଗଲ ଧାନ ଅମଳ ଆରମ୍ଭ କର।
ମାର୍ଗଶିର ମାସରେ କ୍ଷେତରୁ ଧାନ କଟା ସରି ନୂଆ ଚାଉଳ ଘରକୁ ଆସେ। ଯେମିତି କିି ନୂଆ ଅନ୍ନ କୁହନ୍ତି ନୂଆ ଚାଉଳରେ କ୍ଷୀରି ବନେଇକି ମା ଲକ୍ଷ୍ମୀଙ୍କ ପାଖରେ ଭୋ ଭୋଗ ଲଗାନ୍ତି। ହଁ ଘରେ ମଧ୍ୟ ଲୋକ ଖାଆନ୍ତି କିନ୍ତୁ ଯୋଉ ଝିଅ ବାହା ହେଇଯାଇଥାଏ ସେ ଘରକୁ ଆସିଲେ ତାକୁ ଦିଅନ୍ତିନି।
ହଁ ସିଏ ବି କାହିଁ ଆସିବ ଯେ ତା ଘରେ ପୂଜା ହେଲେ।
ହଁ ଯଦି କରୁନଥିବେ। ଆସିଥିବେ ଯଦି ତାକୁ ଦିଅନ୍ତିନି ଗୋଳା ପୂଜା ଗୋଟେ କଣ ଥାଏ। ଯୋଉଟା କି ଚାଷୀମୟ ଭାଇ ମାନେ ଧାନ ଗୋଳାକୁ ପୂଜା କରନ୍ତି ମାନେ ଯୋଉ ଧାନ ଟାକୁ ଯୋଉ ଥାକ ଥାକ କରିକି ଗୋଟେ ପେଣ୍ଡା ଭଳିଆ କରନ୍ତି ମା ଲକ୍ଷ୍ମୀ ଯେମିତି ଧାନ ବଢାଇ ଦିଅନ୍ତି ଆଉ।
ହଁ ଆଉ ଗୋଟେ ତତେ ଜଣା ଅଛି ସେଦିନଠୁ ବିବାହ ରୀତି ବି ଆରମ୍ଭ ହେଇଥାଏ।
କଣ କଣ?
ବି ବିବାହର ଋତୁ ବି ସେଦିନଠୁ ଆରମ୍ଭ ହୋଇଥାଏ ମାର୍ଗଶିର ମାସଠୁ। ଜାଣିନୁ ଯଦି ମୁଁ କହିଦଉଛି।
ହଁ।
ଅ କାର୍ତ୍ତିକ ମାସ ଦେବ ଉଠାଣି ଏକାଦଶୀ ପରେ ଚତୁର୍ମାସ ସରେ। ଏଟାକିି ମାର୍ଗଶିର ମାସରୁ ପୁଣି ବିବାହ ଓ ଉପନୟନ କାମ ଆରମ୍ଭ ହୁଏ। ଏଣୁ ଏଇ ମାସରେ ବହୁତ ବାହାଘର ହୋଇଥାଏ ଦେଖୁଥିବୁ।
ତାପରେ ବାହା ହେଲେ ହବନି।
ନାଇଁ ନାଇଁ ସେଦିନଠୁ ଚାଲେ ନା। ଆଉ ତୁ
ଓହୋ। ଆଉ ପ୍ରକୃତିର ପାଗ ମଧ୍ୟ ଏଟାଏ ଯେମିତି କିି ଶୀତ ଋତୁ। ସୀତ ଋତୁ ତ ସ ଆରମ୍ଭ ହେଇଥାଏ ମାନେ ସକାଳେ ଟିକେ ଟିକେ କୁହୁଡି ପଡିଥିବ। ଆଉ ରାତି ଟା କିନ୍ତୁ ବହୁତୁ ଲମ୍ବା ହେଇଥାଉ ଆଉ ଶୀତ କପଡା ପିନ୍ଧି ଦେଇକି ଆଉ କମଳ ଘୋଡେଇକି ଶୋଇପଡିବ କି ଶାନ୍ତି।
ହୁଁ।
ଚାରିଆଡେ ହଳଦିଆ ହଳଦିଆ ଦେଖାଯଉଥିବ ହଳଦିଆ ମାନେ କଣ କହିଲ ଯୋଉ ଧାନଟା କୁ ଖେ ତରେ ହେଇଥାଏ ଆଉ ଯୋଉ ଯୋଉ ବିଲରେ ଧାନ ହେଇ ତ ସେ ଧାନ ଟା ପାଚି ଯାଇଥାଏ ନା ସେଇଟା ହଳଦିଆ ଦେଖା ହୁଏ ଆଉ ଆଉ କିଛି ନୁହଁ ଆଉ ସୋରିଷ ଫୁଲ ଫୁଟେ।
ହଁ ହଁ ଆଉ ସୂର୍ଯ୍ୟ ଟା ଥଣ୍ଡା ନୁହଁ ହେଲେ ଶୀତଳ ବୋଲି ଜଣାଯାଏ। ଖରା ବି ମିଠା ମିଠା ଲାଗେ ଶୀତରେ ବସି ଖରା ସେକିବାର ମଜା ପୁରା
ଆଉ ଖରାଟାକୁ ତୁ ଚାଟିଥିଲୁ ନା ମିଠା ଲାଗୁଛି।
ହଉ। ମାର୍ଗଶୀର ମାସ ଯାଏ ଅନ୍ୟ ପର୍ବ ପାର୍ବଣ ବି ଥାଏ। ଯେମିତି କପସ ତମେ ମାର୍ଗଶିର ମାସ କୃଷ୍ଣ ପକ୍ଷ ଅଷ୍ଟମୀରେ ଯେଉଁଟାକି ପଡ଼େ। କପା ଲୋକ ଏହି ଦିନ ପୂଜା ବି କରିଥାନ୍ତି। ଅଁ ଗୀତା ଜ ସେଟା ମୁଁ ବି ଜାଣିନି ଯଦି ଜାଣିଛୁ ତ କହିଦେ।
କପା ଲୋକମାନେ ଯୋଉମାନେ କପା ଚାଷ କରନ୍ତି?
ହଁ ଆଉ ଗୋ ଟେ ହଉଚି ଗୀତା ଜୟନ୍ତି ଥାଏ।
ରୋଉନ ମୁଁ କଉଚି ଆଉ ଯୋଉଟା ଗି ଗିତା ଜୟନ୍ତି ମାର୍ଗଶିର ମାସର ଶୁକ୍ଳ ଏକାଦଶୀ କୁ କଣ ଏଟା ମହୁ ମୁକ୍ଷତା ଏକାଦଶୀ କୁହାଯାଏ। ଏ ସେଦିନ କୃଷ୍ଣ ଅର୍ଜୁନ କୁ ଗୀତାର ଉପଦେଶ ଦେଇଥିଲେ ଆଉ ସ କିମ୍ ସବୁ ମନ୍ଦିରରେ ଗୀତା ପାଠ ମଧ୍ୟ ହୁଏ।
ହଁ ଆଉ ପଣା ସଂକ୍ରାନ୍ତିର ପ୍ରସ୍ତୁତି ବି ଆରମ୍ଭ ହୋଇଯାଏ। ଆ ମାର୍ଗଶିର ମାସ ଶେଷ ଆଡ଼କୁ ପୌଷ ମାସ ଆରମ୍ଭ ହୁଏ ଲୋକ ପଣା ସଂକ୍ରାନ୍ତି ପାଇଁ ବି ପ୍ରସ୍ତୁତ ହୋଇଯାଆନ୍ତି।
କୋଉଠି ଲେଖା ହେଇଛ?
ଖାଦ୍ୟ ପର ମ୍ପରା।
ହଁ। ଖାଦ୍ୟ ପରମ୍ପରା ମଧ୍ୟ ଏଥିରେ ରହିଛି ଯେମିତି କିି ଜୁଆର ପୋଡା ଉଁ ଆଉ ମାନବାସ ଗୁରୁବାର ମୁଖ୍ୟ ଖାଦ୍ୟ। ଜୁଆରରେ ପୁଡି ଚିନି ମିଶାଇ ଖାଆନ୍ତି। ନୂଆଁ ଚାଉଳ ପିଠା ହୁଏ। ଏ ମାନେ ଅରୁଆ ଚାଉଳରେ ଆରିସା ପିଠା ହୁଏ ସେଥିରେ ଗୁଡ ପଡେ ନହେଲେ ଚିନି ପଡେଇକି କ ପକେଇକି କରିପାରିବୁ। ତାକୁ ଯୋଉ ଚୁ ଗରମ ପାଣିରେ ଚାଉଳ ଗୁଣ୍ଡ ପକେଇବୁ। ଚାଉଳ ଗୁଣ୍ଡରେ ଉ ଗୁଡ ପକେଇବୁ ସେଟା ଘାଣ୍ଟି ଘାଣ୍ଟି ଘାଣ୍ଟି ଘାଣ୍ଟି ତାକୁ ବହଳିଆ କଦବୁ ତାପରେ ତେଲ କାଠ ଖଡିକା କାଠ ଖଡିକା କାଠ ଖଡିକାରେ ଖାଣ୍ଟିବୁ ଜଣେ ଧରିବ ଆଉ ଜଣେ ଘାଣ୍ଟିବ ନହେଲେ ଚୁଲି ଭାଙ୍ଗିଯିବ।
ଆସ୍
ତାକୁ କଦଳୀ ପତ୍ର ଶୁଣୁନୁ ତାକୁ କଦଳୀ ପତ୍ର ଆଣିବୁ ହେଲା ଭଲ ପତ୍ର ଟା ଯେମିତି ଫାଟି ନଥିବ କଅଁଳିଆ ପତ୍ର ଆଣିବୁ ତେଲ ହାତ ହେଇକି ସେ ଯୋଉ ଗୋଳା ହେଇଥିବ ଯୋଉ ଅରୁଆ ଚାଉଳ ଗୁଣ୍ଡ ଆଉ ଗୁଡ ତାକୁ ଆଣିକି ଛୋଟ ଛୋ ଛୋଟ ଗୁଳା କରିକି ହାତ ରେ ଥୋଇକି ଚକୁଳି ପିଟା ଭଳିଆ ହାତ ରେ ବାଡେଇ ବାଡେଇ ବାଡେଇ ବାଡେଇ ଛୋଟ ଛୋଟ ଗୋଲ ଗୋଲ କରିବୁ।
ସେଟା ଆରିସା ପିଠାର ଗଢନ ଟା କହିଦେଲ।
ହଁ ଆରିସା ପିଠା ପା, ନା ନା ତାକୁ କୁହନ୍ତି ଘି ପିଠା। ଆଉ ଆରିସା ପିଠା ଯୋଉଟା ସେଟା ହଉଛି ଚିନି ପକେଇ ଯୋଉଟା କରନ୍ତି ଗୁଡ ପଡିବନି ଚିନି ପଡିବ। ସେ ଯୋଉ ଆରିସା କଥା ଟା ଶୁଣୁ ତାପରେ ଯୋଉ ତାପରେ ପୁଣି ଥରେ ସେଇ ଉଁ ତସଲା ଟାକୁ କାଢିକି ଗୋଟେ କଡେଇ ବସେଇ ସେ କଡେଇ ରେ ତେଲ ଦେଇକି ତାକୁ ଗରମ କରିକି ଫୁଟେଇବୁ ତାପରେ ସେ ଆରିସା ପିଠା ଟାକୁ ପକେଇକି ଛାଣିବୁ।
ତା ପରେ ଆରିସା ପିଠା ହେଇଯିବ, ହଁ। କାଢି ଆଣିକି ସାଙ୍ଗେ ସାଙ୍ଗେ ଖାଆନ୍ତି ନା ତାକୁ ଥଣ୍ଡା କରିକି ଖାଆନ୍ତି?
ଅନାନି ଗରମ ଗରମ ଖାଇଲେ ଝାଡା ହବୁ।
ହଁ ଶାଗ ଭଜା ଶୁଣୁ ଶାଗ ଭଜା ବି ସେମିତି ଖାଦ୍ୟ ପରମ୍ପରା ଥାଏ। ଶୀତର ଟାଣୁଆ ଶାଗ ଖାଇବାର ସମୟ ଯୋଉଟା କି। ପୋଇ ଶାଗ, ପାଳଙ୍ଗ ଶାଗ। ଏସବୁ ଖାଆନ୍ତି କ୍ଷୀରି ଆଉ ପାସ ବି ଖାଆନ୍ତି ନୂଆ ଚାଉଳ ଆଉ ଗୁଡ଼ର କ୍ଷୀରି ସ୍ୱାଦ ବି ବହୁତ ଅଲଗା।
ତୁ ଶାଗ ଶାଗଟା କଣ କି ଯୋଉ ଆଉ ଶାଗ ଟା ଟାଣୁଆ ଶାଗ ଖାଆନ୍ତି ମାନେ କଣ ଟାଣୁଆ ଶାଗ କୋଉଟା?
ଗୋଟେ କଳମ ଦି ପ୍ରକାର ଥାଏ ନା ଗୋଟେ ଲମ୍ବା ଲମ୍ବା ପତ୍ର ଆଉ ଗୋ ଟେ ହଁ ଆଉ ଗୋଟେ ସରୁ ସରୁର ପତ୍ର ଛୋଟ ଛୋଟ ଥାଏ। ଯୋଉଥିରେ କି ଡାଙ୍ଗ ଗୁଡା ଅଧିକ ସେଇରାକ ଟାଣୁଆ ଗୁଡା।
ଆଉ ତୁ ଯେମିତିଆ ଛୁଆ ତୋ ପାଇଁ ଗୋଟେ ହଁ ଗୋଟେ ବାଣୀ ଅଛି ତୁ ଶୁଣିବୁ?
ହଁ।
ଯୋଉଟା କି ଲକ୍ଷ୍ମୀ କୁହନ୍ତି ପରିଶ୍ରମ କରିବୁ ଆ ତୁ ତ ସବୁବେଳେ ଖାଲି ଶୋଉଛୁ। ଘର ଟାକୁ ସଫା ରଖିବୁ, ଜମା ତ ତୁ ଘର ଝାଡୁ କରୁନୁ। ଆଉ ଅଙ୍କାର କରିବୁନୁ। ଆଉ ଯେତେ ଅଳସୁଆ ହବୁ ଘରର ଆ ମାନେ ଆଲୁ ବାଳା ତା ଘରକୁ ମୁଁ ଯାଏନି ନା କଣ ଯେତେ ଯଦି ଅଳସୁଆ ହବୁ ଲକ୍ଷ୍ମୀ ତୋ ଘରକୁ ଆସିବେନି।
ଆଉ ଆସୁଥିଲେ ବି ଲଉ ଟିକି ପଳେଇବେ ନା କଣ?
ହଁ ଯଦି ଆସୁଥିବେ ଦେଖିବେ ତୋ ଘର ଅଳିଆ ଫଳିଆ ହେଇଛି ସେ ପୁଣି ନୋଉଟିକି ପଳେଇବେ।
ଆଚ୍ଛା ଏମିତି କଥା।
ହୋଉଲୋ ତାପରେ ଆଠଟା ମାନ୍ୟତା ନିୟମ।
ତୁ କହୁନୁ କେତେ କଥା କହିଲିଣି।
ମୁ କେତେ କଥା କହି ଲିଣୀ ତାକୁ। ହଁ ସ୍ୱାସ୍ଥ୍ୟ ଖାଦ୍ୟ ଥାଏ ରହବେ ଅଁ ଅନେକ ଲୋକ ମାର୍ଗଶିର ମାସେ ମାଂସ, ମାଛବି ଖାଆନ୍ତି ନାହିଁ ଅଣ୍ଡାବି ଖାଆନ୍ତିନି। ଅ ମାହା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଆ ଛତୁଟା କିଏ ମାନ ନ୍ତିକିଏ ମାନନ୍ତିନି ସେଇଟା ତମ ଉପରେ ନିର୍ଭ
ଆଉ ମସୁର ଡା
ଆଉ ସକାଳୁ ଉଠି ବ୍ରହ୍ମ ମୁହୂର୍ତ୍ତରେ ଗ୍ରା ଦୁଇ, ତିନିଟା ଉଠି ସ୍ନାନ କଲେ ମା ଲକ୍ଷ୍ମୀ କୁଆଡ଼େ ପ୍ରସାଦ ହୁଅନ୍ତିୁ ବୋଲି ବିଶ୍ୱାସ ଅଛି। ହଁ ଯେମିତି ଦାନ ଆଁ ରାତି ତିନିଟା ଭୋର ତିନିଟା ଯୋଉଟା ସେଇଟା ହଉଚି ବ୍ରହ୍ମ ମୁହୂର୍ତ୍ତ। ଆରମ୍ଭ ହୁଏ।
ଶୁଣୁ ଭୋର ତିନିଟା ରହୁଚିନା ଗାଧେଇବା ଷ୍ଟାର୍ଟ ହବ। ଭୋରୁ ତିନି ଟାରୁ ଯଦି ଉଠିବୁ ତାହେଲେ ଉଠିବା ପାଇଁ ପୁଣି ପନ୍ଦର, କୋଡ଼ିଏ ମିନିଟ୍ ଲାଗିବ। ପୁଣି ଝାଡ଼ା ଲାଗୁନଥୁବ ପାଣି ପିଉଥିବୁ।
ତମେ ଚାହିଁଲେ ପନ୍ଦର ମିନିଟ୍ ହଁ ଠିକ୍ ତମେ ଚାହିଁଲେ ପନ୍ଦର ମିନିଟ୍ ପୂର୍ବରୁ ଉଠି ପାରିବ।
ହଁ ଉଠିକି ଆଗେ ଟିକେ ଏପଟ ସେପଟ ହବୁ ଲାଟିନ୍ ଫାଟିନ୍ ଯିବୁ। ତାପରେ ଗାଧୋଇବୁ ତାପରେ ଠାକୁର ପୂଜା ଆରମ୍ଭ କରିବୁ।
ହଁ ଆଉ ଯେମିତି ଦାନବି କରନ୍ତି। ଚାଉଳ, ଲୁଗା ଟଙ୍କା, ପଇସା ଦାନ କଲେ ଘରକୁୁଆଡ଼େ ସମୃଦ୍ଧି ଆସେ ବୋଲିବି କୁହାଯାଇଛି।
ଯଉ ଚକୁଳି ପିଠା ହୁଏ ଯୋଉଟା ନାହୁଏନି?
କଣ ପାଇଁ ହବ?
ଚକୁଳି ପିଠା କାକରା ମୁଁ ଗୁରୁବାର ଦିନ ପୂଜା ହୁଏ।
ହଁ ଯେ ଯଉ ଭଳିଆବି ପିଠା ବନେଇକି ମାଆକୁ ଭୋଗ ଲଗେଇଲେ ହେଇପାରିବ।
ତମ ଘରେ ଚକୁଳି ପିଠା ହୁଏ ନା ଖାଲି ଆରିଶା ପିଠା କାକରା ପିଠା କରିକି
ଆମ ଘରେ କାକେରା ପିଠା, ମଣ୍ଡା ପିଠା, ଖିରି, ପୁରୀ, ଶାଗ ଭଜା ଏସବୁ ହୁଏ।
କୋଉ ଶାଗ ଭଜା ହୁଏ କଳମ ଶାଗନା ସୁନୁସୁନିଆ ଶାଗନା ଯୋଉ କୋସଳା ଶାଗ?
କଳମ ଶାଗ ତାର ନିୟମ ନା। କୌଶଳା ଶାଗ ତାର ନିୟମ କୌଶଳା ଶାଗ।
ଏହା ଭୁଲ୍ ଜାଣିଚ ତମ ଘରେ ମଣବସା ହୁଏନା
ନାଇଁ ନାଇଁ ଜଣଙ୍କ ଘରେ ଦେଖିବାକୁ ଯାଇଥିଲି ହେଲେ ଜାଣିପାରିଲିନି ସେଟା କିଶାଗ ବୋଲି ସେ ସେଥିପାଇଁ ଭୁଲ୍ କଥା ବାହାରିଗଲା।
ଓହୋ ଓହୋ ଅନ୍ୟ ଜଣଙ୍କ ଘରେ ପୂଜା ହେଇଥିଲାନା ତମକୁ ଦେଇ ନଥିବେ। ଭୋଗ ଖାଇବାକୁ, ଦେଖିକି ଆଉ କଣ ଜାଣି
ଆ ଲୋଭଟା ରହିଯିବନା।
ଆଉ ଯୋଉ ମଣ୍ଡା ପିଠା କରନ୍ତି ମଣ୍ଡା ପିଠା ଭିତରେ କଉ ପୁର ଦିଅନ୍ତି?
ହଁ ନଡ଼ିଆ ପୁର ଦିଆ ହୋଇଥାଏ, ଗୁଡ଼ ପୁର ଦିଆ ହେଇଥାଏ, ଛେନା ପୁରବି ଦିଆ ହେଇଥାଏ। ତିନଟା ସିନା କହିଦେଲି ହେଲେ ଗୋଟାଏ ପୁର ତାଭିତରେ ଦିଆ ହେଇଥାଏ।
ହଁ। ହଁ ଆଉ ମୁଁବି ଜାଣିଥିଲି ମୁଗରେ ପୁର ଦିଅନ୍ତି ଆଉ କୋଳଥରେ ପୁର ଦିଅନ୍ତି। ଗୁଡ଼ ପକେଇକି
ସେଇଟା ଧବଲେଶ୍ଵରରେ ଯୋଉ କାର୍ତ୍ତିକ ମାସରେ ଯୋଉ ଗଜ ଭସାନ୍ତିନି। ସେଇଟା ହଉଛି ସେଇଟା।
ଓହୋ ସେ ଧବଳେଶ୍ୱରରେ ଯୋଉ ଯୋଉ ଗୁଡ ନା ଯୋଉ କଣ ଭୋଗ ଦିଅନ୍ତି ଯୋଉ ଗ ଜ ଭସାନ୍ତି ମାନେ ମହାନଦୀରେ ଗୋଟେ ଯୋଉ ମଣ୍ଡାପିଠା ଭଳିଆ କରିକି ଯୋଉ ଭୋଗ କରନ୍ତି ଭସେଇ ଦିଅନ୍ତି।
ସେଇଟା ହୋଉଛି ସେଇଟା।
ଓହୋ।
ତମ ଘରେ ମାଣବସା ଗୁରୁବାର ପୂଜା ହୁଏ।
ମାଣବସା ର ବି ଗୁରୁବାରରେ ପୂଜା ହୁଏ ପୂଜା ହୁଏ।
ହଁ। ଏ ବର୍ଷ ନୂଆ ଚାଉଳର ଖିରୀ ଖାଇଲ କି ନାଇଁ?
ଖାଇଥିଲି ଯେ ପୋଡି ଦେଇଥିଲି।